ହ୍ୟାଲୋ ହଁ କ ଓହୋ। ଅ ମୁଁ ଏଇଠି ବଲୁଥିଲି ଆଉ।
ମୁଁ ଖାଇଚି ନା ବିସ୍କୁଟ ଆଉ
ଆଇ ରୁଟି ସୋୟାବନ୍। ମୁଁ କହିଲି ଆଜି ଖ
ମୁଁ ଏନା ବିସ୍କୁଟ ଖାଇଥିଲି।
କଣ ଖାଇ
କିଛି ଶୁଭୁ ନାହିଁ।
ଖରା ବେ
ଭାତ ଡାଲି। ଶାଗ ଭାତ ଡାଲି ଶାଗ ଆଉ। ହୁଁ ଅଣ୍ଡା।
ଓହୋ। ଭାଲ ଆଉ ଅଣ୍ଡା ତ ତରକାରୀ। ଅଣ୍ଡା ସିଝା ନା ତରକାରୀ?
ବରା।
ଓହୋ ଭଲ ଆଉ। ଆଉ ଆଜି କଣ ଚିକେନ୍ ହେଇନଥିଲା କି ଅଣ୍ଡା ହେଇଥିଲା? ଆଜି ଚିକେନ୍ ହେଇନ ଥିଲା କି ଅଣ୍ଡା ହେଇଥିଲା ଓ ହୋ। ଆଉ ଦେହ ଠିକ୍ ଅଛି ଦେହ ଠିକ୍ ଅଛି?
ହଁ ହଁ।
ଭଲ ଆଉ ଆଉ ଘରେ ସମସ୍ତେ କଣ କରୁଚନ୍ତି?
ଘରେ ସମସ୍ତେ ଜେଜ ଟିଭି ଦେଖୁଚନ୍ତି। ମୋ ବୋଉ ଆଉ ଦିଦି ରୁଟି କରିଚନ୍ତି।
ଓହୋ। ଆଉ ରାତିରେ ରୁଟି ସହିତ କଣ ହବ?
ରାତିରେ ରୁଟି ସହିତ ଭଜା, ଆଉ ତମର?
ଅ ଆମର ସେଇ ବୋଧେ ତରକାରୀ ଅଛି ନା କଣ ଖରାବେଳେ? ସେଇଆକୁ ଗରମ କରିଦେଇକି ଖାଇଦବୁ ଆଉ।
ଆଉ ତମର ସବୁ କଣ କରୁଚନ୍ତି?
ଆମର ସବୁ ଘରେ ବସଛନ୍ତି। କିଏ ଟିଭି ଦେଖୁଛି? କିଏ ମୋବାଇଲ ଦେଖୁଛି? କିଏ ରୋଷେଇ କରୁଛି? ଏମିତି ଆଉ।
ଓହୋ।
ହଁ। ଆଉ ରଜରେ, କଣ ସବୁ କୁଆଡେ ଯିବାର ପ୍ଲାନିଂ ହେଇଛି?
ରଜରେ, ପୁରୀ ଯିବାର ପ୍ଲାନିଂ ହେଇଚି।
ଓହୋ, ବଢିଆ। ମୋର କୁଆଡେ ଯିବାର ପ୍ଲାନିଂ ହେଇନି, ଘରେ ଖାଇ ପିଇକି ଶୋଇବି।
ଓହୋ।
ହୁଁ। ପୁରୀ କଣ? ଫ୍ୟାମିଲି ସହିତ ନା, ସାଙ୍ଗ ମାନଙ୍କ ସହିତ?
ନା, ସାଙ୍ଗ ମାନଙ୍କ ସହିତ।
ଓହୋ। ରହିବ ନା ପଳେଇବ, ମାନେ ଯିବ ଆସିବ।
ଯିମୁଁ ଆସିବୁ।
ଓହୋ। ସମୁଦ୍ରରେ ଗାଧେଇ ବନା?
ହଁ।
ଭଲ। ଏଞ୍ଜୟ କରିବ ଆଉ।
ହଁ ହଁ।
ଆଉ ରଜରେ ଡ୍ରେସ କରିସାରିଲଣି?
ନା କରିନି, ଅଛି।
ଓ। କଉ ଦିନ କରିବ?
କାଇଁ, କାଲି ପଅରିଦିନ ଆଡୁ କରିମି ଆଉ।
ଓହୋ। ଆ କୁର୍ତ୍ତି କରିବ ନା ଜିନ୍ସ କରିବ?
ଜିନ୍ସ।
ହୁଁ ହୁଁ, ମୁଁ ସଜେଷ୍ଟ କରୁଚି କି ଫ୍ଲିପକାର୍ଟ ରେ ଦେଖ, ଭଲ ଭଲ ଜିନ୍ସ ମିଳୁଚି।
କଣ କହିଲ?
ମୁଁ କହିଲି ଫ୍ଲିପକାର୍ଟ ରେ ଦେଖ ଭଲ ଜିନିଷ ବି ମିଳି ଯାଉଚି।
ଓହୋ। ମୁଁ ଆଉ ଦେଖିନି। ଆଉ ତମେ?
ହ, ମୁଁ ବି କରିନି, କରିବି ଆଉ।
ଓହୋ।
ହୁଁ, ଆଉ
ତମ ଘର ଲୋକ ସବୁ ବୁଲିବାକୁ ଯିବେନି କି ପୁରୀ, ତମେ ସାଙ୍ଗମାନଙ୍କ ସହିତ ଯାଉଚ?
ନା ଘର ଲୋକ ଯିବେନି, ମୋ ଦିଦି ଖାଲି ଯିବ।
ହୁଁ ହୁଁ। ଭଲ ଆଉ। ତମ ଦିଦି ସାଙ୍ଗ ମାନଙ୍କ ସହିତ, ନା ତମ ସାଙ୍ଗ ମାନଙ୍କ ସହିତ?
ମୋ ଦିଦି ସାଙ୍ଗ ମାନଙ୍କ ସହିତ।
ଭଲ ବୁଲିବା ଆଉ। ହୁଁ ପୁରୀରୁ ଆଗୁକୁ ଗୋଟେ ମାତା ମା ମଠ ବି ଅଛି ସେଠିକି ବି ଯିବ ଭଲ ଭଲ ପ୍ଲେସ୍ ଅଛି ମାନେ ଫଟୋ ଉଠେଇବା ପ୍ଲେସ ଠାକୁର ବି ସବୁ ଠାକୁର ଅଛନ୍ତି। ସେଇଠି ବି ବୁଲିଲେ ଅ ଜଗନ୍ନାଥ ଅଛନ୍ତି। ଅ ଚୈତନ୍ୟ ଅଛନ୍ତି ଲ କ୍ଷ୍ମୀ ସରସ୍ଵତୀ ସବୁ ପ୍ରକାର ଠାକୁର ତମେ ସେଠି ପାଇବ ତମେ ଚାହିଁଲେ ସେଠିକି ବି ଯାଇପାରିବ। ବହୁତ ଭଲ ଜାଗା ମୁଁ ଯାଇଛି ସେଠିକି।
ହୁଁ।
ଆଉ ଏବେ ତ ପୁରୀର ଆଗୁକୁ ଶହେ କୋଡିଏ କିଲୋମିଟର ଦୂରରେ ଗୋ ଟେ ଅଯୋଧ୍ୟା ମନ୍ଦିରର ମାନେ
ଶୁବୁନି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।